ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ।
ହାଲୋ।
ହ୍ୟାଲୋ ଭଏସ୍ କ୍ଳିଅର ସୁବଜାଉଚି?
ହ୍ୟାଲୋ।
ହ୍ୟାଲୋ।
ହଁଅଁ।
ଭଏସ କ୍ଳିଅର ଶୁବା ଯାଉଚି?
ସେ ସୁବୁଚି ଆପଣଙ୍କୁ?
ହଁ ଶୁବା ଯାଉଚି। ମୋ ବୟସ ଆପଣଙ୍କୁ ଠିକ ଶୁବା ଯାଉଚି?
ହଁ ଠିକ ସେ ଶୁବୁଚି। ଆଉ କଣ କରୁଥିଲେ?
ମୁଁ ବସିଚି ଆଉ। ଆପଣ?
ମୁଁ ବି ଏଇ ଛାତରେ ଜଷ୍ଟ ବୁଲୁଚି। ଆଉ ଟିକେ ଆଉ ସେପଟେ ତମର ପାଗ କେମିତି କଣ ଅଛି?
କାଲିଠୁ ରାତିଇଇଇ ଉମ ରାତି ବି ଦଶଟା ଏଗାରଟା ଠୁ ବର୍ଷା ପକଉଚି ତ ଆଜି ସ କାଳ ପର୍ଯ୍ୟନ୍ତ ପୁରା ବର୍ଷା ଘଡ଼ଘଡ଼ି ସହ ବର୍ଷାର ପୁରା ବହୁତ ବର୍ଷା ହେଇଚି ଜେ ବହୁତ ବି ପବନ ଫବନ ବି ହେଇଚି ଆଉ କାଆଁଳିଆ ପାଗ ବି ଦେଇଥିଲା। ଏଇନା ବି କାଳିଆ ପଗ ଦେଇଚି ତଥାପି ବର୍ଷା ଆଉ ଘଡଘଡ ବି ଟିକେ ମାରୁଚି। ଆପଣଙ୍କ ଆଡେ?
ଓହଁ ଟିକେ ଫାଙ୍କା ଜାଗାକୁ ଆସିବେ ଆପଣଙ୍କ ଚାରିପଟର ସାଉଣ୍ଡ ଟା ଟିକେ ଅଧିକ ସୁଭୁଚିତ ହେଇତି ପାଇଁ।
ହୋଉ। କୁହନ୍ତୁ ଏବେ। ଆପଣଙ୍କଆଡେ ପଗ କେମିତି?
ଆମ ପଟେ ବି ସେମତି ମାନେ ସେତେ ଖରା ଆଉ ନାହିଁ କାଲିଠୁ। ବର୍ଷା ହଉଚି ଦିନ ସାରା ଆଁ ଏମିତି ବର୍ଷା ଚାଲିଚି। ଆଉ ମାନେ ଖରା ପାଗ ଆଉ ଦେଇନି। ଏତେ ବର୍ଷା ହଉଚି ଯେ ମାନେ ଯୋଉ ପିଜୁଳି ଗୁଡାରେ ବି ପୋକ ଲାଗି ସାରିଲଣି ସବୁ।
ହ
ଆଉ ବାଇଗଣ ଫାଇଗଣ ଉଡ଼ାରେ ବି ପୋକ ଲାଗିଲାଣି ଏତେ ବର୍ଷା ହଉଚି ବି। ଖରା ଟିକେ ଯଦି ବି କରିଦିଅନ୍ତା ତାହେଲେ ଏମିତି ପୋକ ଫୋକ ଟିକେ ଲାଗନ୍ତେନି ବର୍ଷା ପାଇଁ ଆଉ।
ଆଜି ଦିନ ସାରା ବି ଖରା ବି ଟୋଟାଲ ନାହିଁ। ପୁରା ପାଁଳିଆ ପାଗ ବର୍ଷା ପାଗ ଦେଇଛି ପୁଣି ଖାଲି ବର୍ଷା ବର୍ଷା ବି ପ ପକଉଛି ଠୋଠ ଅଳ୍ପ ଅଳ୍ପ ବି ବର୍ଷା ପକାଉଛି ଦିନ ସାରା ବି ଅଳ୍ପ ଅଳ୍ପ ବର୍ଷା ପକଉଛି। ତ ସେଥିପାଇଁ ପାଗ ଖରାପ ଦେଇଛି ଆଉ।
ସେମିତି କିନା ବର୍ଷା ଆପାଣଙ୍କ ଅଞ୍ଚଳରେ ବି ସେମିତି ବର୍ଷା ଟା ଲାଗି ରହିଛି।
ହୁଁ ହୁ।
ଓହୋ ମୁଁ ମୁଁ ଭାବିଲି କି କଣ କି ନା ଆମ ଅଞ୍ଚଳରେ ଗୁଡାରେ ହିଁ ଅଧିକ ବର୍ଷା ହଉଛି। ଆଉ ଅଲଗା ଜାଗାରେ ଖରା କିଛି ଦେଇଥିବ।
ନାଇଁ ସବୁ ସବୁଆଡେ ଏଇନା ଲଘୁ ଲଘୁଚପଟା ଟିକେ ନା ସବୁବେଳେ ବର୍ଷା ଲଘୁଚାପ ଟା ହଉଛି ନା ଟିକେ ଲଘୁଚାପ ଅଛି ନା। ସେଇଥିପାଇଁ ସେ ଆଜି ସବୁଆଡେ ବର୍ଷା ହଉଛି ଆଉ ପାଗ ବି ଖରାପ ଦଉଛି ଆଉ ହୁଁ ପବନ ଫବନ ବି ସେମିତି ହଉଛି ଚଡଚଡ଼ି ଫଡଚଡ଼ି ବି ସେମିତି ମାରୁଛି।
କୁ କୋଉ ଋତୁ ମାନେ ଭଲ ଲାଗେ ଅଧିକା।
ମତେ ଶୀତ ଋତୁ ଟା ଭଲ ଲାଗେ ଆପଣଙ୍କୁ।
ମତେ ବି ସେଇ ଶୀତ ଋତୁ ଭଲ ଲାଗେ କାରଣ ଶୀତ ଋତୁରେ ହଁ କୁଆଡେ କିଛି ମାନେ ରାସ୍ତାଘାଟା ଟିକେ ପରିଷ୍କାର ଲାଗେ। ଆଉ ବିଭିନ୍ନ ପ୍ରକାର ଫୁଲ ବି ଫୁଟିଥାଏ ଏକା ଖାସ୍ କରିକି ଯୋଉ ଥାଏନି ଆମର ମଣ୍ଡା ଫୁଲ ଥାଏ ଲକ୍ଷ୍ମୀଙ୍କ ପ୍ରିୟ ଫୁଲ କୁହନ୍ତି କି ମଣ୍ଡା ଫୁଲ ସେଇ ଫୁଲ ଟା ଅଧିକ ଫୁଟେ। ତ ଶୀତ ଋତୁ ଟା ମତେ ବହୁତ ଭଲ ଲାଗେ। ଚାରିପଟ ଆଙ୍କ କିଛି କୋତରା ନଥାଏ ଏମିତି ଅପରିଷ୍କାର ନଥାଏ ନା। ସେଇଥିପାଇଁ ଆଉ ବେଶୀ ମାନେ ସୂର୍ଯ୍ୟଙ୍କ ଅ ଖରା ବି ନଥାଏ କିମ୍ବା ବର୍ଷା ବି ନଥାଏ। ସେଥିପାଇଁ ସିତ ଋତୁଟା ମତେ ଭଲ ଲାଗେ।
ଆଉ କହିବାକୁ ଗଲେ ସବୁ ଋତୁ ସବୁ ସବୁବେଳେ ସବୁ ଋତୁକୁ ମାନିବାକୁ ପଡିବ କିନ୍ତୁ ଟିକେ ଭଲ ଲାଗେ ଶୀତଋତଟା ଆଉ।
ହଁ। ଶୀତ ଋତୁ ଟା ଟିକେ କାହାଙ୍କୁ କିଛି କିଛି ଋତୁ ତାଙ୍କର ଅଲଗା ଅଲଗା ଥାଏ ପସନ୍ଦ ସମସ୍ତ ଙ୍କର କାହାଙ୍କୁ ଖରା ଦିନ ବି ଭଲ ଲାଗେ କାହାଙ୍କୁ ଶୀତ ଦିନ ଭଲ ଲାଗେ। ତ କାହାକୁ ବର୍ଷା ଦିନ ଋତୁ ଟା ଭଲ ଲାଗେ ସମସ୍ତଙ୍କର ବିଭିନ୍ନ ବିଭିନ୍ନ ପସନ୍ଦ ଥାଏ ଶୀତ ଋତୁ ବର୍ଷା ଋତୁ ଖରା ଋତୁ ବିଷରେ।
ନାଇଁ ସମ ଯାହାର ସବୁଟାକୁ ନେଇକି ବି ମଣିସବକୁ ଆଡଜଷ୍ଟ କରିବାକୁ ପଡିବଁ ସବୁୀର ଖରା ବି ହବ ବର୍ଷା ବି।
ଋତୁ ଟା ତ ଆମ ପାଇଁ ଆବଶ୍ୟକ କାରଣ ହଁ ଖରା ବି ଯଦି ନ ପତ୍ର ଗୁଡା ସବୁ ହେଇଯିବ। ହଁ ଥଣ୍ଡା ସବୁବେଳେ ଦେହ ଖରାପ ହବ ଆଉ ବର୍ଷା ବି ଆମ ପାଇଁ ଦରକାର। କାରଣ ପାଣିର ସମସ୍ୟା ନହେଲେ ଦେଖାଯିବ ବର୍ଷା ଋତୁ ନହ ମାନେ ବର୍ଷା ଋତୁ ପାଇଁ ନହେଲେ ଶୀତ ଦିନ ବି ବହୁତ ଦରକାର କାରଣ ଆମର ଯଉ ସବୁ ଥାଏନି ନୂଆ ନୂଆ ପତ୍ର ଶୀତ ଋତୁ ପା ସେ ମାନେ ପାଖାପାଖି ବି ଆମର ନୂଆ ନୂଆ ପତ୍ର ସବୁ କଳି ଥାଏ ଖରାଦିନ ମାନଙ୍କରେ।
ଯୋଉଟା ହେବା କଥା ସେଇଟା ନହଲେ ମାନେ ପ୍ରୋବ୍ଲେମ ଟା ହବାଟା ସୁନିଶ୍ଚିତ।
କିନ୍ତୁ ଏବେ ଆଗ ପରିକା ପର ଏମିତି ଆଉ ଋତୁର ଯୋଉ ସାଇକ୍ଲିଂ ଟା ଥାଏ ଆମର ସେଟା ଏତେ ମାନେ ଠିକ ଭାବରେ ହଉନି ମାନେ ଯେମତି ସବୁ ହୁଏ। ଆଗରୁ ଅ ଥାଏ କି କଣ ବର୍ଷା ରୁ ଋତୁରେ ବର୍ଷା ହୁଏ ଖରା ଋତୁରେ ଖରା ହୁଏ ଶୀତ ଋତୁରେ ଆମର ଶୀତ ହୁଏ। ହେଲେ ଏବେ କଣ ହଉଛି ନା ବର୍ଷା ଋତୁରେ ଆଉ କୋଉଠି କଉଠି ମାନେ ବହୁତ ସାରା ଖରା ଦେଖିବାକୁ ମିଳୁଛି ଶୀତ ଦିନ ଋତୁରେ ବି ଖରା ଦେଖିବାକୁ ମିଳୁଛି। ଆଉ ଖରା ଦିନରେ ବି କୁହୁଡି ମାନେ ଏମିତି ବି ଚମତ୍କାର ହଉଛି ଖରା ଦିନରେ ବି କୁହୁଡି ପଡିଯାଉଛି। ଥରେ ଥରେ ଖୁଉଡି ପଡିି ପୁଣି ଖରା ମାନେ ବର୍ଷା ଦିନଟାରେ ଆମର ବି ଶୁଖିଲା ମାନେ ବହୁତ ସାରା ଖରା ହଉଛି। ପୁଣି ସନ୍ଧ୍ୟା ବେଳକୁ ବର୍ଷା ହଉଛି ଏମିତି
ତ ଏଠି ଗଛ ପତ୍ର କାଟିଦେଲେ ନା ସେଥିପାଇଁ ପାଗ ଯୋଉଟା ଯୋଉ ଟାଇମ ରେ ହେବା କଥା ସେଇଟା ନ ହେଇକି ଠିକଁ
ହଁ ସବୁର କାରଣ ହଉଛି କି ନା ଆମର ଯୋଉ ମଣିଷ ଏତେ ମାତ୍ରାରେ ତ ମଣିଷ ବୃଦ୍ଧି ହଉଛନ୍ତି। ବଢୁଛନ୍ତି ତା ସହିତ ବି ଯେତିକି ଭାବରେ ମଣିଷ ଆମର ବଢୁଛନ୍ତି ସେତିକି ହିସାବରେ ଆମର କଣ ପ୍ରକୃତିରେ ଗଛ କାଟି ଦଉଛନ୍ତିଛନ୍ତି ପ୍ରକୃତିରେ ଆଉ ଗଛ କମଚୁନି। ତ ନ୍ୟାଚୁରାଲ ଯୋଉ ସବୁ ଆମର ଥାଏ କଣ ସାଇକେଲିଂ ଟା ଆମର ଯୋଉ ଥାଏ ସେଟା ଠିକ୍ ସେ ହଉନି ଗଛ ଯେହେତୁ ଏତେ କାଟି ଦଉଚନ୍ତି। ସହରୀକରଣ ବସୁସ୍ଥାପନ ଯୋଉ ଏତେ ହଉଛି ସେଇଥିପାଇଁ ଏମିତି କିଛି ମାନେ ପରିବେଶ ଦେଖିବାକୁ ମିଳୁଛି। ତ ମାନେ ସବୁ ବର୍ଷ ଠାରୁ ଏଇ ବର୍ଷ ଦେଖିବ ନା କଣ ମାନେ ବହୁତ ଖରା ଏତେ ଖରାକ ଏତେ ଗରମ କୋଉ ବର୍ଷ ଏମିତି ହେଇନି। ଏଇ ଗଛ କାଟିକିନା ଯୋଉ ଘର ନୁହ ଉ ଯୋଉ କଳକାରଖାନା ଯୋଉ ବିଭିନ୍ନ ପ୍ରକାର ସବୁ ସ୍ଥାପନ କରୁଛନ୍ତି ନୂଆ ନୂଆ ଫ୍ୟାକ୍ଟ୍ରି ଗୁଡା ସବୁ ସେଇଥିପାଇଁ ଏତେ ସବୁ ଅସୁବିଧାର ସମ୍ମୁଖୀନ ହଉଛି ମଣିଷ ସମାଜ। ଆଉ ସବୁଠି ହଉଛିଇ ମଣିଷ ସମାଜ।
ଆପଣଙ୍କାଡେ ବି ସେମିତି ବର୍ଷା ଫର୍ଷା ଏମିତି ଲାଗି ରହୁଛି?
ଆମ ଆଡ଼େ ନାହିଁ ତ ଏମିତି ନାହିଁ ତ ତିନି ଚାରି ଦିନ ହେଲା ଦିନସାରା ବହୁତ ଖରା ଦଉଥିଲା। ଆଉ ସନ୍ଧ୍ୟାବେେଳେ ଏମିତି କିଛି କିଛି ବର୍ଷା ପକାଏ କିନ୍ତୁ ଆମ ପଟେ ବି ସେମତି ଆମ ଅଞ୍ଚଳରେ ବି ସେମିତି କଣ ହେଇଛି ନା କାଲିଠୁ କାଲିଠୁ କିମା। କାଲି ହଁ କାଲିଠୁ ବୋଧେ କାଲି ସନ୍ଧ୍ୟା ବେଳଠୁ ଆମର ବର୍ଷା ହଉଛି।
ନାଇଁ ଆମର ଚାରି ଦିନ ହେଲା ପାଗ ଟିକେ ଖରାପ ଥିଲା। ତାରେ ବର୍ଷା ଏତେ ହଉନଥିଲା ବସ୍ ଟିକେ ଟିକେ ପାଗ ଖରାପ ଦଉଥିଲା। ତାପରେ ଏଇ ଦି ଦିନ ହେଲା କାଲ୍ ଖାଲି ରାତିଠୁ ଏଗାରଟା ରୁ ହବ ସେ ବର୍ଷା ଏତେ ଜୋର ହେଇକି ପାଗ ପୁରା ଖରାପ ହେଇକି ରାତିରେ ବି ବହୁତ ପାଗ ଖରାପ ଥିଲା। ବର୍ଷା ଏତେ ହେଇକି ପାଗ ପୁର ଖରାପ ଦେଇକି ହୁଁ ରାତିରେ ଘଡଘଡି ମାରୁଥିଲା ଆଠଟା ସାଢେ ଆଠଟା ବେଳକୁ ତାପରେ ଏଗାରଟା ବେଳକୁ ବର୍ଷା ଜୋର ହେଲା ବର୍ଷା ପବନ ଘଡଘଡି ପୁରା ଆଜି ସକାଳ ପର୍ଯ୍ୟନ୍ତ ବି ମୁ ଏତେବେଳେ ଆେ ବି ପୁରା ଫେରି ଫେରିାନେ ଛାଡିବି ଟୋଟାଲ ନାହିଁ। ଛାଡି ହି ପୁରା ପୁରା ଏ ତ ଛାଡିନି ଟୋପେ ଟୋପେ ଟୋପେ ଏମିତି ମଝିରେ ପ ପକୁଛୁ ପୁରା କାଆଁଳିଆ କରିକି ବି ବହୁତ ମାନେ ଠୋପେଠୋପେ ପ କହୁଚ ମାନେ ଟୋଟାଲ ପୁରା କ୍ଲିୟର ହେଇକି
ଭଗବାନ ଆମର କଣ ସ୍ନାନ ପୂର୍ଣ୍ଣିମା ହେଇଗଲା କାଲି ଆମର ଗୁରୁ ପୂର୍ଣ୍ଣିମା ଅସ୍ ଶ୍ନାନ ପୂର୍ଣ୍ଣିମା ଗୋଟିଏ ଦିନରେ ପଡିଥିଲା।
ଥିଲା ହଁ।
ସ୍ନାନ ପୂର୍ଣ୍ଣିମା ତ ଯେବେ ବିି ହବ ତ ଭଗବାନଙ୍କୁ ତ ନିହାତି ହୁଁ ଦେଖା କରିବାକୁ ପୃଥିବୀକୁ ତ ନିହାତି ଆସିବେ ନା। ଆ ସେଥିପାଇଁ ଆମର ଅ କଣ ସ୍ନାନ ପୂର୍ଣ୍ଣିମା ମାନେ ତ ଆମ ଧରିତ୍ରୀକି ସ୍ନାନ କରିବ ମାନେ ଭ ସ୍ନାନ କରିବା ମୁ ଧରିତ୍ରୀ ବି ସ୍ନାନ କରିବ। ନାଇଁ ବର୍ଷା ତ ହୁଏ ଯେ ଏତେ ଖରା ଥିଲେ ବି ସ୍ନାନ ପୂର୍ଣ୍ଣିମା ଦିନ ବର୍ଷା ହେବା କଥା ହୁଏ। ଆଉ ରଥଯାତ୍ରାରେ ବି ବର୍ଷା ହୁଏ। ହୁଏ ଵର୍ଷା। ଯେତେ ଖରା ଥିଲେ ବି ବର୍ଷା ହୁଏ।
ହଁ
ତ ଥାଏ। କିନ୍ତୁ ଆ ଆମର ଆଗରୁ ଯେମିତି ସବୁ ସଂସ୍କୃତି ପରମ୍ପରା କୁ ସବୁ ମାନିକି ଆ ଚଳୁଥିଲେ ସବୁ ଲୋକମାନେ ଏବେ ଆଉ ଏବେକା ଯୁଗର ପିଲାମାନେ ସେ ସବୁ କିଛି ମାନୁନାହାନ୍ତି ଆମେ ମାନେ ଆମ ବେଳ ସଂସ୍କୃତିକୁୁ ଯେତେବେଳେ ବାହାର ଲୋକମାନେ ଆପଣାଉଛନ୍ତି ହେଲେ ଆମର ଏଠିକା ଯୋଉ ହଁ ଓଡିଶା ଭିତରେ
ସଂସ୍କୃତକୁ ଆପଣେଇବା ପାଇଁ ବି
ନବା କଥା ନବା ଯୁବକ ଯୁବତୀ ମାନେ ସେମାନେ କଣ କରୁଛନ୍ତି ବାହାର ଯୋଉ ସଂସ୍କୃତି ଅଛି ବାହାରେ ଚାଲିଚଳନ ପୋଷାକ। ଖାଦ୍ୟ ଏଇଡା ସବୁ ଆମ ମାନେ ଓଡିଶା ଭିତରେ ସବୁ କରୁଛନ୍ତି। ସେମାନେ ବାହାର ଦେଶର ଲୋକମାନେ ଆମ ଜଗନ୍ନାଥ ସଂସ୍କୃତିକୁୁ ବି ଆପଣାଉଛନ୍ତି।
କିନ୍ତୁ ନିଜ ଦେଶର ଲୋକମାନେ ଆପନୋଉନାହାନ୍ତି। ମାନେ ସେତିକି ତ ଦଉଛନି ଯେତିକି ମାନେ ଯେତିକି ଆମ ରିଚୁଆଲ ମାନିବା କଥା ମାନୁ ନାହାନ୍ତି।
ଆମେ ଚାହିଁବା କି ଆମର ସଂସ୍କୃତିଟାକୁ ଯେମିତି ଆମେ ମାନେ ଆହୁରି ବଢେଇବା। ହେଲେ କଣ ହଉଛି ନା ଆମ ସଂସ୍କୃତି କି ଆମେ ବଢେଇବା ଜାଗାରେ ଆମେ ବହୁତ ମାନେ କମେଇ ସାରିଲାଣି ଆମ ସଂସ୍କୃତି କୁ ମାନେ ବହୁତ କମ୍ କରିସାରିଲେଣି କିନ୍ତୁ ଦେଖିବାକୁ ଗଲେ ବାହାର ଯୋଉ ଦେଶର ଲୋକମାନେ ସେମାନେ ଆସ ଆମ ଯୋଉ ଜଗନ୍ନାଥ ସଂସ୍କୃତି କୁ ଆପଣାଉଛନ୍ତି। ସନାତନ ଧର୍ମରେ ବି ଦୀକ୍ଷିତ ହଉଛନ୍ତି। ସେମାନେ ଆମ ସଂସ୍କୃତିକୁୁ ଆପଣେଇକି ଯୋଉ ସବୁବେଳେ ତାଙ୍କର ସନ୍ ନା ନାମ ଜପ ଏସବୁରେ ତାଙ୍କର ମନ ହଉଛି। ଦେଖିଲା ବେଳେ ଆମର ଏଇ ଓଡିଶାରେ ବି ଲୋକ ହେଇଗଲା।
ସ୍ଵିକୃତି କରିବା ପାଇଁ ତାଙ୍କର ଇଚ୍ଛା ହିଁ ନାହିଁ।
ଓହୋ ଅ ହଉ ତାହେଲେ ମୁଁ ଆପଣଙ୍କୁ ଆଉ କିଛି ସମୟ କଲ୍ କଲେ କିଛି ଅସୁବିଧା ହବନି ତ?
ନାଇଁ ଆପଣ ହଉ ରହୁଛୁ।
ହଉ।
ହଉ ରଖୁଛି।